ହ୍ୟାଲୋ।
ହ୍ୟାଲୋ।
ହଁ ମ୍ୟାମ୍ କଣ କରୁଥିଲେ?
ନାଇଁ ଏମିତି ହଁ, ନାଇଁ ଏମିତି ବସିଥିଲୁ ବର୍ଷା ହଉଛି ଆମ ପଟେ
ହୁଁ ହୁଁ। ଆପଣ ଖାଇସାରିଲେଣି?
ଉଁ
ହ୍ୟାଲୋ।
ହଁ ଖାଇସାରିଲୁଣୁ।
ହଁ।
ଆପଣ ରଜକୁ ଆଉ କଁ କଁ କଁ ଯୋଉ ନୂଆ ଲୁଗା ପଟା କରିଥିଲି ଶାଢୀ ଫାଢୀ
ହଁ ଲୁଗା ହେଇ ଶାଢୀ ତ ଛୁଆ ତ ଏବେ ହେଲେଣି ନା ସେମାନେ ପିନ୍ଧିବେ ତଥାପି ଶାଢ଼ୀ ପିନ୍ଧିଥିଲୁ ଦୋଳି ଲାଗିଥିଲା। ପିଲାମାନେ ଖେଳିଲେ ତାପେ ଏଠି ପାଖରେ ଆମର ବି ହଉଥିଲା ଆମର ଆମର ଗାଁରେ ହୁଏ ବି ପାଲା ହୁଏ ଯୋଉ ବାଦି ପାଲା
ଆଜ୍ଞା।
ବାଦି ପାଲା ତିନି ଦିନି ଆକ ହବ ଖରା ବେଳେ ହୁଏ ପୁଣି ସନ୍ଧ୍ୟା ବେଳକୁ ହୁଏ ବାଦି ପାଲା ଯାଆନ୍ତି ଦେ କି ଆମେଁ ବି ଯାଉଁ ଦେଖିବାକୁ। ପାଇଁ ମାନେ ପାଲା ସିଏ ସବୁ ବୁଝେଇବେନା ସବୁ ବିଷୟରେ କୁହନ୍ତି। ଶୁଣିବା ଦେଖିବା ଭଲ ଲାଗେ ଶୁଣିବା ପାଇଁ। ହଁ ତିନି ଦିନିଆ କାମ।
ପୁରାଣ ଶାସ୍ତ୍ର କଥା କୁହନ୍ତି ପାଲାରେ ଭଲ ଭଲ ଇଏ କରନ୍ତି। ଭଲ ଲାଗେ ଶୁଣିବାକୁ।
ହଁ ସେଟା ଆମ ତି ହୋଇ ପାଲା ହୋଇ ପିଲାମାନେ ଯାଆନ୍ତି ବୁଲିବା ପାଇଁ।
ଉଁ। ପିଲା ଯାଆନ୍ତି ଦି ସବୁ ଦେଖିକି ଆସନ୍ତି କେତେବେଳୁ କେତେବେଳେ ପାଲା ହୁଏ?
କଣ କହିଲେ?
କେତେବେଳୁ କେତେବେଳେ ପାଲା ହୁଏ?
ପାଲା ଶଇ ହବ ଆରମ୍ଭ ଦଶଟାରେ। ଦିନ ଦିଟା ସାଢ଼େ ଦିଟା ଟିକେ ଜଣେ ଯିଏ ଯିବେ ଭାରି। ଦି ଜଣ ଗାହାଣ ଆସିଥାନ୍ତି ସାଢ଼େ ଦିଟା ଟିକେ ହୁଏ। ତାପରେ ସିଏ ସେଠୁ ଓହ୍ଲେଇବେ ତାପରେ ଆଉ ଜଣେ ଚଢ଼ିବେ ସନ୍ଧ୍ୟା ସାଢ଼େ ସା ତଟା ଟିକେ ହବ।
ହୁଁ ହୁଁ।
ତିନି ଦିନି ଆଙ୍କ ହବ ସେ ତାପରେ
ଓହୋ। ଆପଣ ଆଉ କୁଆଡ଼େ ବୁଲାବୁଲି କରିବାକୁ ଯାଆନ୍ତି ନା ନାଇଁ?
ବୁଲାବୁଲି ହଁ ଯାଇଥିଲୁ ଏବେ ନନ୍ଦନକାନନ ଯାଇଥିଲୁ। ତଥାପି ସବୁବେଳେ ଯାଇ ହବନି ନା ପିଲାମାନେ ପାଠ ପଢ଼ିଲେଣି। ଆଉ ସେମାନଙ୍କର ଛୁଟି ହେଲେ ସେତେବେଳକୁ ପୁଣି ସ ଟାଇମ୍ ଥିବା ଦକାର ତାଙ୍କର ପାଠପଢ଼ା ତ ଏବେ ଚାଲିଛି ନା।
ହୁଁ। ଛୋଟ ଛୁଆ ସେମାନେ ସ୍କୁଲୁ ଫୁଲୁ ଯିବେ। ଆଉ କେତେବେଳେ ଆଉ ବୁଲ ଏଇ ଖରା ଯୋଉ ଛୁଟି ହେଇଥିଲା ରଜ ଛୁଟି ସେଇଥିରେ ଆପଣ ଯାଇଥିବେ ଆଉ। ଆପଣ ପୁରୀ କୋଣାର୍କ ପୁରୀ କୋଣାର୍କ ଚନ୍ଦ୍ରଭାଗା ଯାଇଛନ୍ତି ନା ନାଇଁ?
ହଁ ଯାଇଥିଲୁ ଥରେ ଯାଇଥିଲୁ ହେଲାଣି ଆସିକି ସେ ବହୁତ ଦିନ୍ ତଳେ ଯାଇଥିଲୁ ଏବେ ଆଉ ଯାଇନୁ ହେରି।
ହୁଁ।
ବୁଲିକି ଆସିଥିଲୁ ପୁଅ ଛୋଟ ଥିଲା ଯାଇଥିଲୁ ହାରି। ପୁରୀ ଚନ୍ଦ୍ରଭାଗା କୋଣାର୍କ।
ଆଜ୍ଞା।
ଏବେ ଆଉ ଯିବେ ଇଚ୍ଛା ଅଛି ଯିବାରେ ପୁରୀ ହେଲେ ଠାକୁରଙ୍କର ଡୋରି ଦେଖିଆ କେବେ ଲାଗୁଛି। ତାଙ୍କ ଡୋରି ନହେଲେ ତ ଯାଇହବନି ନା ତାଙ୍କ ଆଦେଶ ଯେତେବେଳେ ହବ।
ନ ନାଗିଲେ ଜମା ଆପଣ ଯାଇପାରିବେନି।
ଯେବେ ତାଙ୍କର ଆଜ୍ଞା ହବ କିଛି ବି ତମର ସାଙ୍ଗେ ସାଙ୍ଗେ ହବ ତମେ ଯିବ ବୁଲିବା ପାଇଁ ବା ହାରିବ ତ ଯିବ।
ବାହାରେ ଆପଣ ଚିନ୍ତା କରୁଥିବେ ଯିବି ଯିବି ଯିବି ଦେ
ଆଜ୍ଞା ଆଜ୍ଞା।
ଡୋରି ନାଗୁ ନଥିବ ଆପଣ ଆଉ ଯାଇପାରିବେ।
ଆଜ୍ଞା।
ସେମିତି ଇଏ ହବ ଯେ ସଡ଼ନ ଉଠିବେ ଯିବେ। ପୁରୀ ହୁଁ। ଆପଣଙ୍କ ପୁଅ ପୁଅ ଝିଅ କେତେଟା?
ମୋର ପୁଅଟେ ଝିଅଟେ।
ଉଁ ହୁଁ ଆପଣଙ୍କ ଦେହ ପା ଭଲ ଅଛି?
ଆଜ୍ଞା ଆପଣଙ୍କର?
ହଁ ଭଲ ଏମିତି ତ ପାଗ ହଉଛି ଯେ ବେଳେ ବେଳେ ଥଣ୍ଡା ଟିକଏ ହେଇଯାଉଛି ଜ ପୁଣି ଛାଡ଼ିଯାଉଛି ପୁଣି ଜ୍ଵର ହ ପାଗ ଚେଞ୍ଜ ହଉନି କି ଖରା ବର୍ଷା ଇଏ ହେଲା ହୁଁ। ଆଉ ସେମିତି ଧରିଲେ ହେଲା ଆଡୁ କଣ କରିବ?
ଛୁଆ କେତେ ଜଣ?
ନାଇଁ ମ୍ୟାମ ମୁ ଅନମ୍ୟାରେଡ।
ଓ ଆଜ୍ଞା ସରି।
ଅନମ୍ୟାରେଡ୍। ଏୟା ଆଉ, ଘରେ ଅଛୁ?
ପଢ଼ାପଢ଼ି ସରିଲାଣି।
ହଁ ପଢାପଢି ସରିଲାଣି ପ୍ଲ ପ୍ଲସ୍ ଥ୍ରୀ କରିକି ପିଜି କରିକି ଘରେ ଅଛୁ ଆଉ।
ଆଜ୍ଞା।
ହୁଁ। ଆଉ ଆପଣ? ଆପଣଙ୍କ ବାଇରେ ତାହେଲେ ଏମିତି ଫସଲ ଆଉ କଣ କଣ ଫସଲ କରୁଛନ୍ତି?
ସେଇ ଲାଗିଛି ଇଁ ସବୁ ଏବେ ସରିଗଲା ଭେଣ୍ଡି ସବୁ ଲାଗିଥିଲା ସବୁ ପୁରା ପାଣି ହେଲା ଉ ଓପଡା ହେଲା ପୁଣି ଲାଗିଛି ନୂଆ କଲରା, ଲାଗିଛି କାକୁଡି। ଆଉ ବାଇଗଣ ପୁଣି ଲାଗିଛି ବାଇଗଣ ଥିଲା। ଲଗା ହେଇଥିଲା ସେ ଗଛ ମରିଗଲା ପୁଣି ନୂଆଁ ଲାଗିଲାଇଟା ବାହାରିବ ଆଉ ମାସ ତିନି ମାସରେ ଆଉ ଟିକେ ଆଉ ଟିକେ ହେଲାଣି ବଡ ବଡ ସାଇଜ ହେଇଗଲାଣି ଭାରି। ଆଉ ମାସେ ଦିଇ ମାସରେ ସେ ବାହାରିବ।
ହୁଁ ହୁଁ, ଆଉ ପୋଟଳ?
ପୋଟଳଟା ଯୋଉ ଏପଟେ ଟିକେ ନଈ କୂଳିଆ ତ ପୋଟଳଟା ହେରା ଯୋଉ ହ ତଳେ ଆମେ ଆମର ଏପଟେ ଲଗା ହୁଏ ଖରାଦିନେ ପୋଟଳଟା ଏଇ ଦିନେ ଲଗେଇଲା ବେଳକୁ ସେ କ ପାଣି ହେଇଯିବ ବିଲ ମାନଙ୍କରେ ସେ ଟିକିେ ପୋଟଲଟା ବାଗ ଆସିବନି ଯିଏ ସବୁ ମଞ୍ଚା କରିକି ଲଗେଇଥିବେ ସେ ମଞ୍ଚା କରିକି ଲଗେଇଲେ ପୋଟଳ ଟା ଟିକେ ହବ। ଆ ଏଇ ଦେଶୀ ପୋଟଳ ଟା ଏଇଦିନେ ସେଟା ହାଇବ୍ରିଡ ପୋଟଳ ସେଟା ହାଇବ୍ରିଡ ପୋଟଳ। ଆଉ ଏଇଟା ହଁ ଦେଶୀ ପୋଟଳ ଏଇଟା ଟିକେ ତଳେ ମାଡ଼ିବ ଯୋଉ ପୋଟଳ ସେ ପୋଟଳ ଆମ ପଟେ ଲଗାନ୍ତି।
ବଡ଼ ବଡ଼ ପୋଟଳ ହୁଏ।
ହୁଁ ପୋଟଳ ବଡ଼ ବଡ଼ ହୁଏ।
ଓହୋ ଆପଣ ଏ ବିକ୍ରି କରିବାକୁ ସବୁ ନିଅନ୍ତିି ବଜାରକୁ ତ?
ହଁ ଆମର ପାଖରେ ଏଇଠି ଅଛି ହାଟ ହାଟ ଅଛି, ଗାଁ ହାଟ ଅଛି। ହଁ ବୋଇତାଳୁ ଲଗାନ୍ତି କ ଭାରି ତା ଖରା ଦିନେ ଲଗାଜାଏ, ଏ ଦିନେ ବୋଇ ବୋଇତାଳୁ ହଁ ଲଗାଯାଏ। ଲଗା ହବ। ।
ଉଁ ହୁଁ। ବୋଇତାଳୁ ଟା ତା ବଡ ବଡ ବୋଇତାଳୁ ହଉଥିବ ନୁହେଁ କି?
ହଁ।
ହୁଁ ହୁଁ କଲରା ହରିକି ବି ଲଗାନ୍ତି।
ହଁ ସବୁ ପରିବା ଲାଗେ କଲରା ଆଉ ପୋଟଳ। ଭେଣ୍ଡି ସବୁ ଲାଗେ, ସେଟା ସିଜି ହଁ ସିଜିନ୍ ନେଇକି ସବୁ ଯଉ କୌସିଜିନ ରେ କେମିତିଆ? ଆଜ୍ଞା ବାଦାମ ଟା ବି ବାଦାମ ବି? ହଁ ପରିବାଟା ବି ସେଦିନ ମାନେ କଣ କହିଲ ଯେଉଁ ପା ଏ ଦିନଟାରେ ଟିକେ ଉଞ୍ଚା ବିଲ ଦରକାର। ଖରା ଦିନେ ଚିନି ଉଠି ଲଗେଇଦବୁ। ତଳିଆ ବିଲ ହେଲେ ବି ଚଳିବ ଏଇଦିନେ ଟିକେ ଉଞ୍ଚାଲ ବିଲ ଦରକାର ଯୋଉ ପଟେ ଆମର ଫସଲ ଭୁସି ଲାଗୁଛି ଏପଟେ ବି ଲାଗିଛି ନଈ ପଟେ ସବୁ ଲାଗିଛି। ଟିକେ ବର୍ଷା ହେଲେ ଯୋଉ ଚତୁର୍ମାଶରେ କଣ କି ବର୍ଷା ହେଲେ ସେପଟେ ନଈରୁ ପାଣି ପଶିଯିବ ସେ ସବୁ ପଚିଯାଏ। ନଈ ପାଣି ପଶିଯିବ ସବୁ ପା ପଚିଯିବ। ପରିବା ଯାହା ଲାଗିଥିବ ତଥାପି ଲୋକ ଆଉ କଣ ନଈ ପାଣି ପଶିଲା ବୋଲି ତାଙ୍କ ବୃତ୍ତି ଯୋଉଟା ସେ ଛାଡ଼ିବେକି ତଥାପି ବର୍ଷା ଦିନେ ଲଗଉଚନ୍ତି ବର୍ଷା ଦିନେ ନଷ୍ଟ ହଉଛି।
ନା ନଈ ବଢ଼ି ଆଇଲେ ଫୁଣି କଣ ହୁଏ?
ନା ନଈ ବଢ଼ ଆସିଲେ ଏପଟକୁ ଆସେନି ମଝିରେ ଗୋଟେ ବନ୍ଧ ଅଛି ଗାଁ ଭି ତରେ ପଶିବା ପାଇଁ ବନ୍ଧ ଅଛି। ସେ ବନ୍ଧ ସେକେରେ ବିଲ ଅଛି ନଈ ପାଖକୁ ବିଲଉରା ସବୁ ଅଛି।
ଓହୋ ଇଁ ସେ ଫସଲ ବିଲରେ ପଶିଯାଏ ନା ନାଇଁ?
ହଁ ଫସଲ ବିଲରେ ପା ପଶିଯାଏ ପାଣି ନଷ୍ଟ ହୁଏ ହାରି ସବୁ ଫସଲ ନଷ୍ ଟ କରିଦିଏ।
ଫସଲ ଫସଲ ନଷ୍ଟ ହେଇଯାଉଥିବ ବହେଲେ ଲକ୍ଷ ଲକ୍ଷ ଟଙ୍କାର ଫସଲ ନ ନଷ୍ଟ ହେଇଯାଉଥିବ ଆଉ। ସେ ଆପଣଙ୍କ ଘର ଆଡ଼େ ଆସେନା ନାଇଁ ନଈ ବଢ଼ି?
ନାଇଁ ଆମ ପଟେ ନଈ ବଡ଼ି ଆସନି ଅଧିକ ନଈ ଅଇ ବଢ଼ି ଆସେ ହେଇଥିଲା ଏବେ ଆସିନି ତ ବ ବରି। ନଈ ନଈ ଗୋଟା ପୂଜା ପାଣି ଆସ୍
ନା ଆପଣ ଦେଖିଯାଆନ୍ତି ନଈବଢ଼ି?
ହଁ।
ଉଁ। ଉଁ ହୁଁ ଦେଖିବାକୁ ତ ଅଧିକାଂଶ ଯାଆନ୍ତି ନଈ ବଢ଼ି। ଲୋକମାନେ ଗୋଟେ ଖୁସି ଲାଗେ ସେଣେ ନଈ ବଢ଼ି ଟା ହୁଁ। ଆଉ କଣ? ଆପଣ ଆଉ କୁଆଡ଼େ ସନ୍ଧ୍ୟା ସନ୍ଧ୍ୟା ବେଳେ କଣ ଟିଫିନ ଫିଫିନ କରନ୍ତି ନା ନାଇଁ?
ଆଜ୍ଞା ଟିଫିନ ହୁଏ ଆଜି ବର୍ଷା ପାଗକୁ ପକୁଡ଼ି ଫକୁଡ଼ି ଛଣା ହବ। ହଁ ହେଇ ଅଛି ହଁ ଏଇ ବା ବର୍ଷା ଶିଜିନି ବାଦାମ ଖାଇବୁ ଭଲ ଲାଗେ ବର୍ଷା ହଉଥିବ ବାଦାମ ଚିନାବାଦାମ।
ତାମ ତ ଆମ ଆପଣଙ୍କର ଅମଳ କରୁଚନ୍ତି ରଖିଦେଇଥିବେ ଆଉ।
ଆଜ୍ଞା।
ଭାଜି ଭୁଜାକି ଭାଜି ଭୁଜାକି ଖାଇବେ ଆଉ।
ହଁ ହେୟାଁ।
ଆଁ ଅମଳ ହେଇଥିବ ଏଇଟା ଶୁଖେଇକି ଆପଣ ରଖିଦେଇଥିବେ ନାଇଁ କି?
ଆଜ୍ଞା ହଁ ସୁଖା ହେଇକି ଅଛି ଖାଲି ଭଜା ହବ ଏ ବର୍ଷା ହେଲେ ଭଜା ହବ ଖରାଦିନେ ଭଜା ନା ନା ଗରମରେ ବାଦାମ ଖାଆନ୍ତି ବ ଷା ହେଲେ ଭଜା ହେଇକି ରୁହେ। ହଁ ନାଇଁ ଅମ ସେଇ ଟାଇମରେ ଯୋଉ ଟାଇମ୍ ଅମଳ ଟାଇମରେ ସିଝା ହୁଏ ଆଉ କ ଶୁଖିଲା ବାଦାମଟା କଣ ସିଝେଇ ହବ କଞ୍ଚା ବାଦାମଟା ସିଝେଇକି ଖାଇବାକୁ ଭଲ ଲାଗେ। ଆଉ ସେ ସିଜା ହୁଏ ସେଇ ଅମଳ ଟାଇମ୍ ରେ ଯେତେବେଳେ ଓପରା ଓପରି ହୁଏ ବାଦାମ ସେଇ ଟାଇମରେ ସିଜା ହୁଏ। ଖାଆନ୍ତି ଆଉ ତାପରେ ଶୁଖେଇ ଶୁଖାକି ରଖିଥାଉ ଏଇ ଚ
ଯାଉ।
ହଁ ଏବେ ଭଜା ଖାଲି ହବ ଏଇ ବର୍ଷା ଦିନେ ଖାଇ। ଏଇ ମେଘ ତ ହଉଥିବ ବସିକି ବାଦାମ
ଭଜା ଟା ମୁଢ଼ି ମୁଢ଼ି ବାଦାମ ଭଜା ମିଶ୍ଚର୍
ହଁ ମିକ୍ଚର ଟା ପ ହୁଁ ଆଜ୍ଞା।
ମିକ୍ଚର ଆଉ ଇଏ ଯୋଉ ଲେମ୍ବୁ ଟିକିଏ ପିଆଜ ପକେଇକି ଗୋଟେ ଝାଲମ ଝାଲ ମୁୁଡି ଭଳିଆ ହେଇକି ହବ ଆଉ। ଖାଇବାକୁ ଆଉ। ହୁଁ ଆପଣ ମୁଢୀ ଆଉ ଫୁଣି ପକୁଡି ଛାଣିଦେବେ ସନ୍ଧ୍ୟା ବୁଳୁକୁ ଆଉ।
ଆଜ୍ଞା ଏ ଆଗରେ ତ ପକୁଡି ନିହାତି ଭଲ ଲାଗେ।
ହୁଁ ନାଇଁ ଏଇ ପାଗରେ ତ ପକୁଡି ଟା ଭଲ ଗରମ ଗରମ ପକୁଡି ଖାଇବାକୁ ତ ଭଲ ଲାଗେ ଆଉ। ସେ ପକୁଡି ଟିକେ ତା ସାଙ୍ଗେ ବିଟ ଲୁଣ ନହେଲେ ଟିକେ ଟମାଟ ସସ୍ ଚିଲି ସସ୍
ସେ ନହେଲେ ବି ଚଳିବ। ସେ ବିଟ ଲୁଣ ପକେଇ କଞ୍ଚା ଲଙ୍କା ହେଲେ ବି ଚଳିବ ପିଆଜ।
ହଁ ହଁ ମୁଁ ସେଇଆ ଆଜ୍ଞା ହଉ ତାହେଲେ ଆଜ୍ଞା ରଖୁଚି।
ହଉ।